ମ୍ୟାଡମ୍ ନମସ୍କାର୍।
ହଁ ସାର୍ କୁହନ୍ତୁ।
କଣ କରୁଥିଲ?
ମୁଁ ଏଇଠି ଏବେ ରେ ଟିକେ ରେଷ୍ଟ ନଉଥିଲି।
ହଁ।
ଏବେ
ଆ ଲଞ୍ଚ କଣ କୁଲେ।
ଲଞ୍ଚ ଆଜି ମୋର ନନଭେଜ ଥିଲା ଲଞ୍ଚ ରେ।
ହଁ।
ଓହୋ। ଆଉ ରାଇସ୍ ନନଭେଜ ଏମିତି ଆଉ ରାଇସ୍ ଆଉ ମଟନ୍ ଟିକେ ଥିଲା ଆଉ।
ଆଛା ଆଚ୍ଛା।
ଆଜ୍ଞା।
ମଟନ୍ ଆପଣ କରନ୍ତି?
ମଟନ ତ ମୁଁ ବନାଏ ବଟ୍ ଭଲ ବନେଇ ପାରେ ନା କିନ୍ତୁ ମୋର ସିଷ୍ଟର ଯିଏ ସେ ମା ସେ ଭଲ ବନାନ୍ତି। ଆଉ ଆଜି ବି ସିଏ ବନେଇଥିଲେ ଭଲ ଟେଷ୍ଟ ବି ଥିଲା।
ଆଚ୍ଛା ଆଚ୍ଛା।
ଆଜ୍ଞା ଆପଣ?
ନାଇଁ ମୋର ସବୁ ସେଇ ସାଧାରେ ଗଲା ଆଉ ମୁଁ ଆଉ ଖାଇନି। ଗୋଟେ ବ୍ୟସ୍ତ ରହିଲି ତ ଆଜି ଦିନ ମାନେ ଆଉ ମୁଁ ଆଉ ଆଉ ର ମଟନ୍ ଫଟନ୍ ଆଡକୁ ଯାଇପାଇଲିନି। ସାଧାରେ କଟିଛି ଆଜି ସବୁ ଆଉ।
ଆଜ୍ଞା ଆପଣ ଭୁବନେଶ୍ୱରରେ ରୁହନ୍ତି ନା।
ନାଇଁ ମୁଁ ଭୁବନେଶ୍ରରେ ରହୁଥିଲି ଏବେ ଘରେ ରହୁଛି।
ଆଚ୍ଛା ଆପଣ ଭୁବନେସ୍ଵରରେ ଉ ବୁଲିବା ଜାଗା ସବୁ କଣ ଅଛି ଆପଣ ଟିକେ କହିପାରିବେ
ହଁ ଭୁବନେସ୍ବରରେ ବହୁତ ସ୍ପଟ ଅଛି ମନ୍ଦିର ମାଳିନୀ ସହର ଭୁବନେଶ୍ଵର କୁହାଯାଏ ତାକୁ।
ହୁଁ।
ମନ୍ଦିର ଅଛି ମନ୍ଦିର ସବୁ ଅଛି ଲିଙ୍ଗରାଜ ମନ୍ଦିର ଅଛି। ଆଉ ରାଜାରାଣୀ ଟେମ୍ପଲ ଅଛି। ଆଉ ସେଠି ଅଛି ଆମର କଣ ତ ନନ୍ଦନକାନନ ଅଛି ଖଣ୍ଡଗିରି ଉଦୟଗିରି ଅଛି ଧଉଳଗିରି ଅଛି। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ଶୁଭୁଛି ହ୍ୟାଲୋ।
ହଁ।
ହଁ ନନ୍ଦନକାନନ ବିଷୟରେ କିଛି କହିପାରିବେ କି?
ହଁ ନନ୍ଦନକାନନ ତ ଆମେ ଯାଇଥିଲୁ ଗତ ବର୍ଷ ଆମ ଫ୍ୟାମିଲି ସବୁ ଯାଇଥିଲୁ। ସାଙ୍ଗ ହେଇକିରି ଫୁ ଛୋଟ ପୁଅଟିଏ ଯାଇଥିଲା ମୋର ଆମେ ସବୁ ଯାଇ ଥିଲୁ ନନକାନ ଏଣ୍ଟ୍ରି ଟିକେଟ୍ ଶହେ ଟଙ୍କା ଦେଢ଼ଶ ଟଙ୍କା ନୌଛନ୍ତି।
ଆଜ୍ଞା ଆଛା ମାନେ ଆଡଲ୍ସ ନା ଚାଇଲ୍ଡ ମାନ
ନାଇଁ ଆଡଲ୍ଟ ଚାଇଲ୍ଡ ମାନଙ୍କ ପାଞ୍ଚ ବର୍ଷ ପଯନ୍ତ ପିଲା ମାନଙ୍କର ପୁ ଟିକେଟ ଲାଗିବନି। ପାଞ୍ଚ ବର୍ଷ ପରେ ଯୋଉ ପିଲା ତାଙ୍କର ଟିକେଟ ଲାଗିବ।
ଆଜ୍ଞା।
ହୁଁ। ଆପଣ ଯାଇନାହାନ୍ତି ନନ୍ଧନ କାନନ।
ନାଇଁ ମୁଁ ଯାଇନି ଆମେ ଏବେ ଆମ ଭ୍ୟାକେସନରେ ପ୍ଲାନିଂ କରୁଥିଲୁ ଯିବୁ ବୋଲି। କିନ୍ତୁ ମୁଁ ଯେହେତୁ ଜାଣିନି ସେଠି କଣ କେମତି ସିଷ୍ଟମ ଅଛି। ତ ଆପଣଙ୍କୁ ଭାବିଲି ପଚାରିଦେଲେ ଠିକ ହବ।
ହୁଁ।
ତୁ ସେଠି କଣ କେମିତି ମାନେ ଟ୍ରାଭେଲ ସିଷ୍ଟମଟା କଣ କେମିତି କହିପାରିବେ କି ଫୁଡ଼ ସିଷ୍ଟମ୍ କଣ କେମିତି ଅଛି।
ହେଠି ଖାଇବା ପିଇବା ପାଇଁ ସେମିତି ତା ଭିତରେ ଉ ଗୋଟେ ଗୋଟେ କ୍ୟାଣ୍ଟିନ ଭଳିଆ ଅଛି। କିନ୍ତୁ ପାଣି ଫାଣି ପିଇବା ପାଇଁ ବି ସୁବିଧା ଅଛି ଭିତରେ। ଫାଟର କୁଲର ଫାଟର କୁଲର ଲଗା ହେଇଛି। ଆଉ ଯିବା ପାଇଁ ଯୋଉ କହିଲ ତା ଭିତରକୁ ଏଣ୍ଟ୍ରି କରି ବୁଲିବା ପାଇଁ ସେଠି ବ୍ୟାଟେରୀ ଚାଳିତ ଗାଡି ଅଛି।
ହୁଁ ଆଚ୍ଛା କେତେ କଣ ପ୍ରାଇସ୍ ରହୁଛି।
ଟିକେଟ ପର ପର୍ସନ ଦୁଇଶହ ଟଙ୍କା ରୁ ତିନିଶହ ଟଙ୍କା ଭଳିଆ ରହୁଛି।
ହୁଁ।
ଟୋଟାଲି ନନ୍ଦନ କିନନ ଟୋଟାଲ ବୁଲିବ ଗୋଟା ପରେ ଗୋଟେ ଗୋଟା ସବୁ ଜାଗା ବୁଲିବ ବୁଲିକି ଦେଖଥିବେ।
ହୁଁ।
ଆଉ ସଫାରି ପାଇଁ ବସ୍ ଅଛି। ଜମି ବା
ଆଚ୍ଛା ଆଚ୍ଛା।
ସିଙ୍ଗ ସଫାରି ହୁଁ।
ଆଚଛା ସଫାରି ପାଇଁ ସବୁ ଅଶ ଟମ ଅଛି ଆଚ୍ଛା ଆମେ ଏଇ ସଫାର। ରେ ଗଲେ ମାନେ ଆମେ ସେଫ୍ଟି ଯାଇପାରିବୁ ତ?
କୋଡ଼ିିକି
ମାନେ ସଫାରିରେ ଆମେ ଯୋଉ ବୁଲିବୁ ତା ଭିତରେ ମାନେ ସେଫଲି ବୁଲି ପାରିବୁ। ତ ମାନେ ସେମିତି କିଛି ପ୍ରୋବ୍ଲେମ୍ ନାହିଁ ତ?
ନାଇଁ ନାଇଁ କିଛି ଅସୁବିଧା ନାହିଁ କିନ୍ତୁ ଏତିକି ମନେ ରଖିଥିବେ। ଜଙ୍ଗଲ ଭିତରେ ଗାଡିରୁ ବାହାରିବେନି ଗାଡିରୁ ବାହାରକୁ ବାହାରିବେନି। ସଫାରିରେ ବୁଲିଲେ କିଛି ଅସୁବିଧା ନାହିଁ କିନ୍ତୁ ଗାଡ଼ି ହେଉଛି ସେଫ୍ଟି। ଗାଡି ବାହାରେ କିଛି ବି ହେଇପାରେ ତେଣୁ ଗାଡି ଭିତରେ ସବୁବେଳେ ବାହିବ।
ସେମାନେ କିଛି ମାନେ ଏମତି ଗାଡି ପାଖକୁ ଆସନ୍ତି କି? ମାନେ ଏମିତି ପାଘ ହେଲା ଇଏ ହେଲା।
ନାଇଁ ନାଇଁ ଗାଡି ପାଖକୁ ଆସିବେ କିନ୍ତୁ କିଛି କିଛି କିଛି କରିବେନି। ଗାଡି ଭିତରେ ଥିଲେ କିଛି କରିପାରିବେନି ଆଉ ଗାଡି ବାହାରେ ରହିଲେ ଅସୁବିଧା। ସେମାନେ ଆଟାକ୍ କରିବେ।
ଆଚ୍ଛା ଆଚଛା ଆମେ ଏମିତି କରିପାରିବା କି ମାନେ ଯେମ୍ତି। ଛୋଟ ପିଲା ସେମାନେ ଖାଇବେ ଲଞ୍ଚ୍ ସିଷ୍ଟମ୍ ଯେମ୍ତି କିଛି ଅଛି କି?
ହଁ ସେମିତି କିଛି ତ ସୁବିଧା ନାହିଁ ସେଠି କିନ୍ତୁ ହୁଁ। ଆ ଆପଣ ଯୋଉ କଥା କହୁଛନ୍ତି ଛୋଟ ପିଲା ଛୋଟ ପିଲା ନିଜ କେୟାର ହିସାବରେ ଗାର୍ଡିଆନ ଯୋଉମାନେ ଯାଉଛନ୍ତି ସେମାନେ ଧରିକି ନବେ। ଆଉ ଖିଆ ପିଇବା ପାଇଁ ବି ସେମିତି ବ୍ୟବସ୍ଥା ସେମତି କିଛି ସୁଇଟେବୁଲ୍ ନାହିଁ ମୁଁ ଦେଖିନି।
ଆଚ୍ଛା ଆମର ଏମିତି କଣ ଜାଗା ଅଛି ଆଉ କିଛି ଜୁ ଅଛି।
ଯୁ
ହୁଁ।
ନାଇଁ ଆଉ କିଛି ତ ସେମିତି ନନ୍ଦନ୍ କାନନ୍ ଯଉ ନାହାନ୍ତି।
ଆଚ୍ଛା।
ଆପଣ ଏବେ ଏବେ ସବୁ ଆସେ ଆଗଲାଣି ଵନ୍ଡ୍ର୍ଲା ଆସିଲାଣି ସେଠିକି ଆସିକି ବୁଲିକି ଯାଇପାରିବେ।
ହୁଁ ଆଚଛା ସେଟା କୋଉ ଜାଗା ମାନେ କଣ ସେଠି? ୱାଟର ପାର୍କ ଆଛା, ହଁ, ସେଠି କଣ କେମିତି ପ୍ରାଇସ୍ ରହୁଛି?
ସେଠି ତ ପ୍ରାଇସ୍, ଦି ହଜାର୍, ତିନି ହଜାର୍ ରୁ ଆରମ୍ଭ।
ହୁଁ
ପର୍ ପର୍ସନ୍।
ହୁଁ ଆଛା, ତାହେଲେ ଆମେ ଆଉ ମନ୍ଦିର କୁଆଡେ ଯାଇପାରିବା? ସେମିତି
ମନ୍ଦିର ଆପଣ ଲିଙ୍ଗରାଜ ମନ୍ଦିର ଯାଇପାରିବେ, ବହୁତ ଭବ୍ୟ ମନ୍ଦିର। ବହୁତ୍ ଜିନିଷ ଦେଖିବାକୁ ମିଳିବ ସେଠି।
ହୁଁ ହୁଁ।
ହୁଁ, ଆଉ ରାଜାରାଣୀ ଟେମ୍ପ୍ ସୁପୁଲ୍ ଯାଇପାରିବେ, ରାଜାରାଣି ମନ୍ଦିର ବି ବହୁତ ଫେମସ୍ ମନ୍ଦିର। ବହୁତ୍ ଲୋକ ପ୍ର୍ରିୟ ମନ୍ଦିର ସେଇଟା।
ଓହୋ, ମାନେ ରାଜାରାଣୀ ଟେମ୍ପୁଲ୍ ଏମିତି ତାଙ୍କ୍ ନାଁ କାଇଁ ଦିଆଯାଇଛି? ମାନେ ସେଠି କଣ, ମାନେ କୋଉ ଭଗବାନ ମାନେ
ହଁ ମୁଁ ତ ଏ ଏତେ, ଏତେ ମୋର ତ ତା ଉପରେ ନଲେଜ ନାହିଁ, କିନ୍ତୁ ମୁଁ ଜାଣିଛି ସେ ବହୁତ ପୁରୁଣା ମନ୍ଦିର।
ଆଛା, ଆଛା ଲିଙ୍ଗରାଜ କଣ କେମିତି ମନ୍ଦିର?
ଲିଙ୍ଗରାଜ ମନ୍ଦିର ତ ଶିବଙ୍କର ଆଉ, ବହୁତ ପୁରୁଣା ମନ୍ଦିର ସେଇଟା ଆଉ। ଓଲଡ ଟାଉନରେ ଅଛି, ଆଉ ସେ ମନ୍ଦିର ପାଖରେ ଛୋଟ ଛୋଟ ମନ୍ଦିର, ବହୁତ ଆହୁରି ମନ୍ଦିର ବି ଅଛି।
ସେଠି ମାନେ ଫଟୋ ସୁଟ କରିହବ?
ହଁ, ଫଟୋ ଶୁଟ କରିହବ।
ମାନେ ସେଠି ମୋବାଇଲ ଆଲାଉ ଅଛି, ଯେମିତି ପୁରୀରେ ଆମର ମୋବାଇଲ ଆଲାଉ ନାହିଁ।
କିଛି ନାହିଁ।
ଆଛା, କିନ୍ତୁ ମୁଁ ଶୁଣିଥିଲି କି ସେ ତା ଭିତରେ କୌଣସି ପ୍ରକାର ମୋବାଇଲ ତା ଭିତରକୁ ଆଲାଉ ନ
ହୁଁ, ଲିଙ୍ଗରାଜ ମନ୍ଦିର, ଭିତରେ, ମନ୍ଦିର ଭିତରକୁ, ହୁଏତ ମନ୍ଦିର ଭିତ ଭିତରକୁ ଆଲାଉ ନଥିବ, କିନ୍ତୁ ମନ୍ଦିର ପ୍ରାଙ୍ଗଣରେ ମୋବାଇଲ ରଖିକି ଯାଇହବ। ବାହାରେ।
ଆଛା।
ହୁଁ
ଆଉ ସେଠି ଉ ଯୋଉ ପ୍ରସାଦ ମାନେ ଖାଇବା ବ୍ୟବସ୍ଥା ଅଛି?
ହଁ, ପ୍ରସାଦ ଖାଇବା ବ୍ୟବସ୍ଥା ଅଛି। ତାଙ୍କ ମନ୍ଦିର ଟ୍ରଷ୍ଟ ପାଖକୁ ଯାଇ ସେଠିକି କହିଲେ, ସେମାନେ ପ୍ରସାଦ ବ୍ୟବସ୍ଥା କରିଦେବେ। ଖାଇ ପିିକି ଆସିପାରିବ, ଆଜ୍ଞା ଆଜ୍ଞା।
କଣ କେମିତି ମାନେ ପ୍ରସାଦର ଟେଷ୍ଟ? କଣ କେମିତି ଥାଏ? ଆ ପ୍ରସାଦ ଆଛା, କଣ କଣ ସବୁ ଆଇଟମ ଥାଏ?
ଉ ଖେଚେଡି ଥାଏ, ଡାଲି ଥାଏ, ଆଉ ଦହି ବାଇଗଣ ଥାଏ, କ୍ଷିରି ଥାଏ, ଖଟା ଥାଏ। ସାକର, ବେସର, ଏସବୁ ବି ଥାଏ।
ଆଛା।
ଆପଣ କଣ ଯାଇନାହାନ୍ତି କେବେ? ଖାଇନାହାନ୍ତି?
ନାଇଁ, ମୁଁ କେବେ ଯାଇନି। ମୋର ଯିବା ପାଇଁ ତ ବହୁତ ଇଛା, ମୁଁ ଭାବିଛି ଏଥର ଭାକେସନରେ ପିଲାମାନଙ୍କୁ ନେଇକି ଯିବି ଟିକେ, ଆମର ପିଲାମାନଙ୍କୁ ତାଙ୍କର ଟିକେ ନନ୍ଦନକାନନ ଯିବା ପାଇଁ ଇଛା ଅଛି, ଆଉ ଟିକେ ପିଲାମାନଙ୍କର ଇଛା ଅଛି ଯିବେ, ମନ୍ଦିର ବି ଟିକେ ଯିବେ। ତ ସେ ଏମତି ନେଇକି ଭାବିଛି ମୁଁ ବୁଲେଇବି ବୋଲି।
ହୁଁ
ତାହେଲେ ଆପଣ ବି ଆସ ନ୍ତୁ ଆପଣଙ୍କ ଫ୍ୟାମିଲି ସହିତ ବି ଦେଖା ହେଇଯିବ। ଆପଣଙ୍କ ୱାଇଫ୍ ସହିତ ଆପଣଙ୍କ ପୁଅ ସହିତ ବି ଦେଖା ହେଇଯାଇ ଦେଖା ହେଇଯିବ। ଭଲ ଲାଗିବ। ମିଶିକି ବୁଲିବା ଆଉ ଟିକେ।
ଠିକ୍ ଅଛି ଠିକ୍ ଅଛି। ନାଇଁ ଏ କାମ ଟିକେ ବାହାରି ହେଉନି ରିଲିଜ୍ କାମରୁ ସମୟ ମିଳୁନି। ଆଉ କେତେବେଳେ ଫାଙ୍କା ସମୟ ମିଳିଲେ ଯିବା ଆଉ।
ଆଚ୍ଛା। ଆପଣ ସେମିତି ବୋଧେ ବହୁତ ବିଜି ରୁହନ୍ତି। ବହୁତ ବଡ ବିଜନେସ୍ ଅଛି ବୋଧେ ଆପଣଙ୍କର?
ହଁ ମୋର ଏଠି ଫାର୍ମିଂରେ ଅଛି।
ହୁଁ।
ହଁ ଲାଇଫ୍ ଫାର୍ମିଂ।
ହୁଁ।
ଲାଇଫ୍ ଫାର୍ମିଂରେ ମୋର ଗୋଟ୍ ଅଛନ୍ତି। ମୁଁ ଭାବିଚି ଏବେ କାଓ ସେଟ୍ ଟା ପକେଇବା ପାଇଁ।
ହୁଁ। ଆଚ୍ଛା ଆପଣ ଏତେ ବଡ ବଡ଼ ବିଜନେସ୍ କରୁଛନ୍ତି। ସେଭଳି ଆପଣଙ୍କର ଟାଇମ୍ ବି ମିଳୁନଥିବ। ମାନେ ସେମତି ଆପଣଙ୍କ ପାଖେରେ ନାଇଁ କି?
ହଁ ଏଇସବୁ ଅସୁବିଧା ଆଉ।
ଆଚ୍ଛା। ମାନେ ଖାଇବା ପିଇବା ପାଇଁ ବି ଟାଇମ୍ ମିଳୁନଥିବ?
ହଁ ବା ମୁଁ ସେ ଯୋଉ ସମୟ ଅଭାବ ଆଉ କଣ କରିବା।
ହୁଁ ମୁଁ ବୁଝୁଚି। ମୋ ହଜବେଣ୍ଡ ବି ବହୁତ ବଡ ବିଜନେସ୍ କରନ୍ତି। ଆଉ ତାଙ୍କର ମାନେ ପଇସା ଛଡା ଆଉ କିଛି ତାଙ୍କୁ ଦେଖାଯାଏନି। ପଇସା ବେଶୀ ମ୍ୟାଟର୍। ମାନେ କେମିତି ପଇସା ଟା ଇନକମ୍ କଲେ ମୋ ଫ୍ୟାମିଲି ଖୁସିରେ ରହିବ। ସେ ସେଇଟା ତ ସେ ବେଶୀ ପ୍ରାୟୋରିଟି ଦିଅନ୍ତି।
ଆଚ୍ଛା ଆଚ୍ଛା। ନାଇଁ ଆଜିକାଲି ଦୁନିଆରେ ତ ପଇସା ସବୁ ଆଉ। ଆଗରେ ପଇସା ଚାଲିଲେ ତମେ ପଛରେ ଚାଲିବ ଆଉ।
ହୁଁ ‌। ଆଉ ସେ ବହୁତ ପ୍ରିନ୍ସିପୁଲ୍ ବି। ଆଉ ବହୁତ ଡିସିପ୍ଲିନ୍ ମେଣ୍ଟେନ୍ କରନ୍ତି ଏବୁ ଜିନିସ ରେ। ସଖାଳୁ ମର୍ଣ୍ଣିଂ ରୁ ପୁରା ଉଠନ୍ତି ସେ। ମାନେ ସେ କି କିଛି ବି ମାନେ କେବେ ବି ଲେଟ୍ ରେ ଉଠନ୍ତିନି। ବା ଟାଇମ୍ ବାଇ ଟାଇମ୍ ତାଙ୍କର ସବୁ କାମ କରନ୍ତି।
ହଁ।
ହଁ
ନାଇଁ ସେଇଟା ତ ଆବଶ୍ୟକ ଆଉ। ଡିସିପ୍ଲିନ୍ ଟା ନିହାତି ଜୀବନରେ ଆବଶ୍ୟକ। ନହେଲେ ପଛରେ ରହିଯିବ ସବୁଆଡ଼େ ସବୁ କ୍ଷେତ୍ରରେ ଆଉ।
ଆଚ୍ଛା। ଆମେ ଏବେ ମୁଁ ଯାଉଚି ମୋର ଟିକେ ବି କାମ ଅଛି, ଆମ ଏବେ ପରେ ବି କଥା ହବା। କେତେବେଳେ ଆମେ ଫ୍ରି ହେଲେ।
ଠିକ୍ ଅଛି ଆଜ୍ଞା ଠିକ୍ ଅଛି।